ହ୍ୟାଲୋ ହ୍ୟାଲୋ ଶୁଭୁଚି ମୋ କଥା ଏଇ ବୁଲୁଚି ତୁ
ମୁଁ ଏବେ ବସିଛି ଯିବି ରୁଟି ଆଣିବା ପାଇଁ ଖାଇବା ପାଇଁ ଯିବି ଆଣି
ରୁଟି ଆଣିବୁ ଘରେ ଅଣ୍ଡା କରିଦବୁ
ହଁ ଅଣ୍ଡା କରିଦେବି ଆଉ ବାହାରୁ କେତେ ତରକାରୀ ସବୁଦିନ ଖାଇବୁ
ହଁ ସେଇଟା ବି ଠିକ୍ କଥା ମାନେ ବାହାରେ ବେଶି ତେଲ ମସ ଲା ନା ତ ସେଇଟା ବି ଦେହ ପାଇଁ ହଁ ସେଟା ବି ଦେହ ପାଇଁ ଭଲ ନୁହଁ
ଲଞ୍ଚ ଟା କରିଦେବି ବାହାରେ
ହଁ
ଲଞ୍ଚ ଟା କରିଦଉଛି ଡିନର ଟା ରୁଟି ଆଣିବିରି ଏଇଠି ଖାଇବି ଆଉ
ହୁଁ ତ ନହେଲେ ରୁଟି ଟିକେ ଅଧିକା ଆଣିଦେଇଥିବୁ ନହେଲେ ରାତିରେ ଯହା ଖାଇବା କଥା ଖାଇଦବୁ ଫେରେ କାଲିଇ କାଲି ସକାଳ ଯଦି ହବ ଯଦି କାଇଁ ବାହାରୁ ଖାଇବୁ ସେ ରୁଟି ଯଦି ଅଧିକ ଆଣିଥିବୁ କାଲି କଣ ଟିକେ ଭଜା ଭୁଜି ସକ କାଲି ଟିକେ କରିବୁ ଖାଇଦବୁ ରାତି ଯିବୁ ହେଟେ ବାହାରେ କେଉଠି ଖାଇଦବୁ।
ଏଠି ରୁଟି ଗୋଟେ ସାତ ଟଙ୍କା।
ଆଉ ଆମର ତ ଏପଟେ ଭଲ ରୁଟି ଗୋଟେକୁ ଉ ତିନି ଟଙ୍କା।
ହଁ ସେଇଠି ଶସ୍ତା। ଏଇଠି ଅଧିକ ଟଙ୍କା।
ସେଠି ଟିକେ ଅଧିକ ପଇସା ଆଉ।
ନାନ ନାନ ଗୋଟେ ପଚିଶ ଟଙ୍କା।
ଏଇଠି କିନ୍ତୁ ନାନ ଗୋଟେ କୋଡିଏ ଟଙ୍କା ହେଇଗଲା ଆଗରୁ ଥିଲା ଅଳ୍ପ ଏଇନା କୋଡିଏ ଟଙ୍କା ହେଇଗଲାଣି ମସ ମସଲା ନାନ୍ ତ ଏଇନା ହେଇଗଲାଣି କେତେ ମସଲା ନାନ୍ କେତେ? ନା ଏ ପନ୍ଦର ଟଙ୍କା ମାମା କଣ କହୁଚି।
ନାଇଁ ପନ୍ଦର ଟଙ୍କା ଅଠର ଟଙ୍କା କ
ଆହୁରି ବଢି ଯାଇଥିବ କାହିଁକିନା ସେପଟ ସାଇଡ଼ରେ ଯଦ କୋଡିଏ ଟଙ୍କା ନା ତିରିଶ ଟଙ୍କା ହୋଇଗଲାଣି।
ହଁ ଅଁ।
ଏଇଡି ମସଲା ନାନ ମିଳିବ।
ହଁ ଏଇଠି ମସଲା ନାନ ବି ମିଳିବନି ଯାହା ମିଳୁ ଚି ଯୋଉ କହନ୍ତିନି ଯୋଉ ଦେଶ ଯାଇ ସେ ଫଳ ଖାଇ
ବାସ୍ ବାସ୍।
ହଁ ସେଇଭଳିଆ ଆଉ।
ଯୋଉ ଦେଶକୁ ଯିବୁ ସେଇ ଭଳିଆ ଜିନିଷ ସବୁ ଖାଇବୁ ତୁ ଯଦି ଚାଇନା ବି ଯିବୁ ସେଇଠି ଚାଇନା ଲୋକ ଯାହା ଖାଉଛନ୍ତି ତୁ ସେୟା ଖାଇବୁ।
ସେୟା ଖାଇବି ଆଉ ନ ମିଳିଲେ କଣ ଖାଇବି।
ହଁ ନ ମିଳିଲେ ସେୟା ଖାଇବୁ ପୋକ ଓ- ଖାଇବୁ
ହଁ ଅଁ
ହୁଁ। ଆଉ ଆଉ ଏବେ ରାନା ଭାଇର ପିଲାପିଲି ହେବ ଜାଣିଚୁ?
ହଁ ଜାଣିଛି ଇ।
ଆଉ ଆସିବୁ ନା ନାଇଁ କଇଲୁ?
ଦେଖିବା ଏକ୍ଜାମ ଫେକଜାମ ହଉ ସେ ଟାଇମ ରେ ତ ଯିବି ନା ଆଉ କଣ ଏଜାମ ଏବେ ପଳେଇବି।
ତୁ ରାନୁ ଘର ମ୍ୟାରେଜ ଥିଲୁ ନା ନଥିଲୁ?
ମୁଁ ନଥିଲି ଏକ୍ଜାମ ଥିଲା ମୋର ବା।
ଆଉ ଉ କାହ୍ନୁ ଭାଇର ମ୍ୟାରେଜ୍ ରେ ଥିଲୁ?
ହଁ କାହ୍ନା ଭାଇର ମ୍ୟାରେଜ୍ ରେ ଥିଲି।
ଆଉ ନନ୍ଦ ଭାଇ ମ୍ୟାରେଜ ବି ଥିଲୁ?
ହଁ ନନ୍ଦ ଭାଇ ଙ୍କ ମ୍ୟାରେଜ ରେ ଥିଲି।
ଭାଇ ତୋର ମନ ଅଛି ଯୋଉ ମାମୁନି ଇ ଭାଉଜଙ୍କର ଭାଇ ଯୋଉ କାହ୍ନା ଭାଇର ବାହାଘର ଟାଇମ କୁ ଯୋଉ ନାଚି ନାଚି ଚି ମୁଁ ଯାଇକି ଯଉ ଆଲୋକ ଭାଇଙ୍କ ଗୋଡ଼ କୁଦି ଦେଇଥିଲି।
କେବେ କାହ୍ନାଭାଇ ବାହାଘରକୁ?
ହଁ କାହ୍ନା ଭାଇର ଶଳା ପାଦ ମୁଁ ମାନେ ଚକୁଡି ଦେଇନଥିଲି ନାଚିନାଚି।
କାହ୍ନା ଭାଇର ଶଳା ଆଚ୍ଛା ଯୋଉ ଯ ସିଏ ସିଏ ଅ ଚଟାର୍ଡ଼ ଆକାଉଣ୍ଟଟ।
ହଁ ନା ସିଏ ସିଏ ତ ଶଳା ଆଉ ଗୋଟେ ଶଳା ପିଇସି ପୁଅ ପିଇସି ପୁଅ ତାଙ୍କର ଶଳା ଗୋଟେ ଅଛି।
ମୁଁ ଜାଣିନି ଦେଖି ତାହେଲେ ଦେଖେଇିନି।
ହଁ ସିଏ ସେ ବିଲ ହୁଡରେ ଆମେ କାଲି ନାଚ ନାଚି ପଶିଯିବା ବୋଲି ସିଏ ସେଠି ଠିଆ ହେଇଥିଲେ। କିନ୍ତୁ ମୁଁ ନାଚି ନାଚି ତାଙ୍କ ପାଦ କୋଦି ଦେଇଥିଲି।
ହଁ ବଢିଆ ପିଲଟା।
ହୁଁ ତୁ ଦେଖିନଥିବୁ ମେ ବି। ସେ ନାଚିକି ପୁରା ମାତାଲ ହେଇଯାଇଥିଲା ଆମେ।
ହୁଁ ବଢ଼ିଆ ବଢିଆ ପିଲାରା ତ।
ହଁ ଲୋକ ଅଧା ପିଇକି ନାଚୁଥିଲେ କିନ୍ତୁ ଆମେ ନର୍ମାଲି ଆମ ସ ମିଶା ହେଇଯାଇଥିଲା।
ହଁ ଭଲ ପିଲାରା ତମେ।
ହଁ ଆମ ଆମ ଭଳିଆ ପିଲା କୋଉଠି ମିଳିବେ ଆମେପା ୱନ୍ ପିସ୍।
ତ ତ ମାନଙ୍କୁ ସେମିତି ନ ପିଇକିନି ନିସା ହେଇଯାଉଛି।
ହଁ ତମେ ବି ପିଅ ତମଙ୍କୁ ନିସା ହବ।
ଆମ ପିଆ ପୁଇ କରୁନୁ।
ହୁଁ
ଆଉ ଆମେ କିଛି କରୁନୂ ଆମର ପିଲାରା ସବୁ।
ହଁ ଭଲ ପିଲା ଆଉ ଆମେ ହି ଖରାପ ତମେ ହିଁ ଭଲ ଆଉ।
ଇଏସ୍ ଇଏସ୍ ଇଏସ୍।
ଇଏସ୍ ନାଁ ଆଉ କଣ ଆଉ ଦେଠିକ ଅଛି ଫୋନ୍ କରିନୁ।
ମମିକି କଲ୍ କରିଥିଲି ନାଁ ହଁ ତାକୁ କଲ୍ ନ କଲେ କେମିତି ହବ ଆଁ ଛଅଟା ଆଉ।
ହଁ ତମେ ଆଉ କଲ୍ କଲେ ତ ମା ବାଆଣୀ ହେଇଯିବ।
ହୁଁ
ଆଉ
ଆଉ ତମେ ବୁଲାବୁଲି କୁଆଡେ ଗୋଟେ ଯାଇନ କି?
ନାଁ ଯାଇନି ଏବେ ମାମୁଁ ଘରେ ଯିବାର ପ୍ଲାନିଂ ଅଛି।
ଅ ହଉ ଯାଅ ଯାଅ ଏନ୍ଞ୍ଜଏ କରିବ।
ଏ ପରିକା ସରିଲେ ଯିବୁ ଭାବିଛି ପୁରୀ ତ ମୁଁ ଯାଇନି ଦଶ ବର୍ଷ ହେଲାଣି।
ହୁଁ
ଦଶ ବର୍ଷ ଉପରେ ହେଇଗଲାଣି ମୁଁ ପୁରୀ ଯାଇନି, ତ ଏବେ ପରକ୍ଷା ସରିଲେ ଭାବୁଛୁ ସାଙ୍ଗସାଥି ସବୁ ଯିବୁ ବୋଲି ପୁରୀ। ଦେଖ ଯୋ କାନ ଏ ଆ ଆଷାଢ଼ ମାସରେ ବି ଆଉ ଟିକେ ପୁରୀ ଗହଳି କାରଣ ଆମର ରଥଯାତ୍ରା ହେବ ନା ଆମ ଓଡ଼ି
ହଁ ହତରା ହଁ
ଓଡିଶା ଫେମସ କହୁଚୁ, ବିଶ୍ଵ ଫେମସ୍ ପ୍ରସିଦ୍ଧ ରଥଯାତ୍ରା ହୁଁ। ରଥଯାତ୍ରା ହବ ତ ରଥଯାତ୍ରା ଟାଇମ୍ ରେ ମୋ ଜନ୍ମ ତମେ ତୁ ଜାଣିଛୁ ନା ନାଇଁ?
ଜାଣି ଜାଣିଛି।
ରଥଯାତ୍ରା କେବେ?
ରଥଯାତ୍ରା କେବେ କେ ଜାଣି ରେ କେବେ ବଡିଛି ମୁଁ
ଏବେ ଷୋହଳ ପଡୁଛି ଏଥର ଏବେ ଯୋଉ ପଡିଚି ଏଇଟା ପୁରା ମୋର ତିଥି ହିସାବରେ ବି ଏଥର ମୋର ପଡୁଛି ମାନେ ଯୋଉ ବାର ଜନ୍ମଦିନ ସେଇ ଦିନ ହିଁ ତିଥି ହିସାବରେ ପଡୁଚି। ପ୍ଲସ୍
ଆଚ୍ଛା।
ଏକା ସଂକ୍ରାନ୍ତି ପଡୁଚି ଆଉ ମାନେ ଖାଲି ବାରଟା ଚେଞ୍ଜ ହେଇଗଲା ମଙ୍ଗଳବାର ଜନ୍ମ ହେଇି କିନ୍ତୁ ଏବେ ଗୁରୁବାର ମେ ବି ପଡ଼ୁଛି କିନ୍ତୁ ନହେଲେ ଆଉ ତିଥି ଫିତି ସବୁ ଏକା ପଡ଼ିଛି ଏଥର
ସବୁ ଏକା।
ହଁ ମାନେ ରଥଯାତ୍ରା ଷୋହଳ ମାନେ ମୋର କଣ ମୋର ଜୁଲାଇ ସତରରେ ରଥଯାତ୍ରା ଜୁଲାଇଷୋହଳ ତାଖକିନ ପଥିଲା ମୁଁ ଜୁଲାଇ ସତରରେ ଜନ୍ମ ହେଥିଲି ଦି ହଜାର କିନ୍ତୁ ଏବେ ଦି ହଜାର କେତେ ଦି ହଜାର ଛବିଶ ବୋଧେ ଅଠ ହଜାର ଷୋହଳରେ ଜୁଲାଇ ଷୋହଳରେ ଜୁଲାଇ ସତରରେ ମୋ ଜନ୍ମଦିନ ଦେଖିଲୁ। ପୁରା ତିଥି ଭତି ସବୁ ଏକା ଆଉ ଏଥର ଏକା ପଡିଛି।
ଆଛା।
ହଁ ଆଉ ଜାଣିଛି ସୋୟମ ଆଣ୍ଟି ଘର ତୋ ବର୍ଥଡେ ତୋ ବର୍ଥଡେ ଆମର ସେପ୍ଟେମ୍ବର ତେଇଶି।
ହ ଜାଣିଛି ତାହେଲେ ଆଉ
ହଁ ସ୍ୱୟଂ ଅଣ୍ଟୀ ଘରରେ ବିଲେଇ ଆସିକି ହଇରାଣ କରୁଛୁ ଜାଣିଛୁ।
କଣ ହଇରାଣ କରୁଛି।
ମାଛ ଖାଇକି ପଳଉଛି।
ହେ ସାଲା
ହୁଁ।
ବାଡା ବାଡା ବାଡା ବିଲେଇକୁ ବାଡା।
ସେ ବିଲେଇ ତାଙ୍କର ଯଉ ଗୋଟେ ଭୁଆଁ ବିଲେଇ ଆଉ ଗୋଟେ ବଡ ବିଲେଇଟେ ନଥିଲା ଯୋଉ କାଳି ବୋଲି ସେ ବିଲଟା ଗୋଟେ ପଳେଇଛି ମୁଁ ତାକୁ ପଚାରୁଥିଲି କି ସ୍ଵୟଂକୁ କୁଆଡେ ଗଲେ ସେ କହୁଛି ସେ ତା ସ୍ଵାମୀ ସହିତ ଫେରାର ହେଇଗଲା। ତା ତା ଛୁଆ ଦିଟାକୁ ଛାଡିକି ଯାଇଛି।
ହେ ସାଲା
ବଡ଼ିଆ ଆଉ।
ହଁ। ଏଇଭଳିଆ ଚାଲିଛି ଆଉ ହଁ। ହଁ ଆମେ ତ ସଂସ୍ଥା ଚଲେଇକୁ ଅଛୁ ତମେ ବି ଚଲାଅ ଟିକେ ଟିକେ।
ହଁ ଆମେ ବି ଚଲଉଛୁ।
ହୁଁ ଆଉ ଆମର ଏବେ ଭୋଜି ହେଇଥିଲା ଜାଣିଛୁ ଆମର ଏଇନା ଭୋଜି ହେଇଥିଲା ଜାଣିଛୁ।
ଏଇ ଯୋଉ ଶିବ ବିବାହ ଦିନ ଭୋଜି ହେଇଥିଲା।
ଆଚ୍ଛା କୋଉଠି।
ଏ ଆମର କେଉଠି ହେଇଥିଲା ଜଗନ୍ନାଥ ଆଶ୍ରମରେ ହେଇଥିଲା ଆଉ ଆମର ମେଘ ମନ୍ଦିର ହେଇଥିଲା ତ ଜଗନ୍ନାଥ ଆସ ସମୟରେ ଯୋଉ ପୂଜା ହଉଥିଲା ରଞ୍ଜନ ଭାଇନା ପୂଜା କରୁଥିଲେ। ର
ଆଚ୍ଛା।
ରଞ୍ଜନ ଭାଇନା ବାହାଘର କରାଉଥିଲେ ମାନେ ଅନିଶ ଅଙ୍କଲ ଅନିଶଙ୍କର ଝିଅ ଘର ପକ୍ଷର ଲୋକ ହେଇଥିଲେ ଆଉ
ଆଚ୍ଛା।
ଆଉ ଜଣେ କିଏ ପୁଅର ପକ୍ଷ ଲୋକ ହେଇଥିଲେ ଏମିତି ବାହାଘର କରୁଥିଲେ।
ହଁ।
ହଁ ମାନେ ଅନ୍ୱେଷାଙ୍କ ବାପା ହେଇଥିଲେ ଆଉ ଶିବଙ୍କର କି ପାର୍ବତୀଙ୍କର।
ହୁଁ।
ହଁ।
ଆଚ୍ଛା।
ହୁଁ ହଁ ଭୋଜି ଭାତ ସରିଲା ଏବେ ଏବେ ବି ଚତୁର୍ଥୀ ଭୋଜି ହେଇଥିଲା। ଏଇ ସୋମବାର ଦିନ।
ସୋମବାରେ।
ହଁ ଆମର ଇଏ ବାବୁ ସିଂ ଆସିଥିଲା। ତାପରେ ଆମର ପ୍ରଦି ଉଁ ଏ ମେଘେଶ୍ୱର ମନ୍ଦିରରେ ହେଇଥିଲା ଚତୁର୍ଥୀ ଭୋଜି।
ମେଘେଶ୍ଵର ମନ୍ଦିରରେ।
ଆଁ ମେଘେଶ୍ଵର ମନ୍ଦିରରେ ହଁ ହେଇଥିଲା ଭାତ। ଡାଲମା ଆଉ ଖୀ କ୍ଷୀରି। ଖଟା ଆଉ କିନ୍ତୁ ଯଉ ଜଗନ୍ନାଥ ଆଶ୍ରମରେ ହେଇଥିଲା ଭାତ, ଡାଲମା। ସ ଯୋଉ କାବୁଲି ବୁଟ, ପନିର ପଡିକି ହେଇଥିଲା। ତାପରେ ଆମର ଖଟା ହେଇଥିଲା କ୍ଷୀରି ହେଇଥିଲା ଆଉ।
ଆଚ୍ଛା।
ହୁଁ ତୁ ଥିଲେ ବି ତୁ ଖାଇଥାନ୍ତୁ କିନ୍ତୁ ତୁ ତ ହସ ତୁ ତ ଅଛୁ ବାହାରେ ଆଉ।
ହଁ ବା କଣ କରିବା।
ଆଉ ତୋ ହଷ୍ଟେଲ ସାଙ୍ଗ ମାନଙ୍କ ସହ କଣ୍ଟାକ୍ଟରେ ନାଉଁ କି?
ହଁ କ ତ ଅଛି ନା।
ଆଚ୍ଛା। ଆଉ ଆୟୁଷ, ପିୟୁଷ ସହ କଥା ହେଇନୁ।
ହଁ କଥା ହେଇଥିଲି। ମଝିରେ ତ ବୁଲିବାକୁ ଯାଇଥିଲୁ। ଏ କଥା ହେଇଥିଲି ହଁ।
କୁଆଡେ ଯାଇଥିଲ ବା?
ଏ ସେ କଳିଙ୍ଗ ଷ୍ଟାଡିୟମ ଯାଇଥିଲୁ।
ଏଇ ଯଉ ହକି ଦେଖିବା ପାଇଁ।
ନାଇଁ ନାଇଁ ହକି ଏବେ କଣ ଷ୍ଟାର୍ଟ ହେଲାଣି କି।
ହକି ହେଲେ
ଆରେ ମ୍ୟା-ମ୍ୟା-ମ୍ୟାଚ ପୁଣି ହେଲେ ମତେ କହିବୁ ତ।
କଉ ମ୍ୟାଚ? ଯଉ ବି ମ୍ୟାଚ୍ ହଉ।
ଏ ହଁ ହକିରେ ଯଉ ହକି କି ଯାହା ବି ହଉ।
ହଉ ମୁଁ କହିବି ଆଉ।
ହଁ ଟିକେଟ ଯଦି ପାଇଲୁ।
କ୍ରିକେଟ ଫିକେଟ ମିଳିଲେ ତ ଭାଇ ମୁଁ ବି ଟିକେ ଖୁସି ହେଇଯାନ୍ତି କାହିଁକି ନା ମୁଁ ଟ୍ରି କିକେଟ ଦେ ଖିବାକୁ କେବେ ଯାଇନି। ଏଥ। ଏଥର ଆ ଏବେ ମେ ବି ସେଇ ହ ଯୋଉ ଗେସ ସ୍ପୋର୍ଟସ ହବ। ସେଇ ଡିସେମ୍ବର ଲାଷ୍ଟ ଜାନୁଆରୀ। ଫାର୍ଷ୍ଟ ଆଡ଼କୁ ସ୍ପୋର୍ଟସ ସ୍ପୋର୍ଟସ ହବ କାରଣ ଏବେ ସ୍ପୋର୍ଟସ ସିଯିନ ନୁହ ଏବେ ଗ-ଗରମ ଦିନ ନା।
ଆଚ୍ଛା।
ତ ସେଥିପାଇଁ।
ମାନେ ସନ୍ଧ୍ୟା ଇଏ ଶୀତ ଟାଇମ କୁ ହବ।
ହଁ ଶୀତ ଟାଇମ ରେ ହବ ଆଉ।
ଆଚ୍ଛା।
ହଁ ସେଇଭଳିଆ ଆଉ।
ଠିକ୍ ଅଛି ସେଇ ଟାଇମ ରେ ଦେଖିବାକୁ ଯିବା ଆଉ। କଣ କରିବା ଏବେ ମଝିରେ ହେଇଥିଲା ଓମେସ ହେଇଥିଲା।
ଓମିନସ ହେଇଥିଲା ମୁଁ ଜାଣିନି ମୁଁ ପଚାରିନି। ମୋତେ ଟିକେ ପଚାରିଥିଲେ ମୁଁ କହିଥାନ୍ତି।
ମୁଁ ଆଉ ଯୋଉ ଦିନ ଯାଇଥିଲି କଳିଙ୍ଗ ଷ୍ଟାଡିୟମ ସେଦିନ ତାର ଲାଷ୍ଟ ଦିନ ଆସଥିଲା ସେଥିପାଇଁ ଆଉ କିଛି କହିଲେନି।
ହୁ ମତେ ଯଦି ଟିକେ ଆଗରୁ ଯଦି ଜଣିକି ଯଦି କହିଦେବୁ ମୁଁ ଜାଣିଦବି କି ନାଇଁ ହଉଛି ବୋଲି ମୁଁ ତାଙ୍କୁ ପ ଚାରି ବି ଟିକେଟ୍ ଫିକେଟ୍ ହେବ କି ନାହିଁ?
ହଁ ହଁ ହଁ ଠିକ୍ ଅଛି ତୁ ତାଙ୍କୁ କହିଥା କି କେବେ ଯଦି ପାସ୍
ହଉ ଦଶ ମିନିଟ୍ ହେଇଗଲା ଆଉ। କଲ ଟା କିଏ କରିଥିଲା ମୁଁ କରିଥିଲି ନା ତୁ କରିଥିଲୁ?
ତୁ କରିଥିଲୁ।
ହଉ ହଉ ମୁଁ କଲ୍ କାଟି ଦେଉଛି ଆଉ ରଖୁଛି।
ହୁଁ ହଉ।